ଆଜ୍ଞା ଆଜ୍ଞା ସାସୁଗିଲା
ଆଜ୍ଞା ଆଜ୍ଞା ସୁବିଲା
ହଁ ହଁ ବର୍ଷା ପୁଣି ଉଠେଇଲାଣି
ଏଇ କ ତା ହେଲେ ଟାଇମକୁ ଆପଣ ଏଇ ସମୟରେ ବାହରେ ରହୁଛନ୍ତି ବୋଧେ
ହଁ ଏବେ ଟିକେ ବାହାର ବୁଲିବାକୁ ଆସୁଛି ଆଉ ହଁ କଥା ହୁଅ ହେଲୋ ହଁ ମ୍ୟାମ୍ ହଁ ନାଇ ନାଇ ମୁଁ କଥା ହେଇପାରିବି କିଛି ଅସୁବିଧା ନାହିଁ।
ଆଛା ଆଛା ହଁ ଆମେ କଥା ହଉଥିଲେ ଜଏଣ୍ଟ ଫାମିଲି ଆଉ ସିଙ୍ଗଲ ଫାମିଲି ବିଷୟରେ।
ଆଜ୍ଞା ।
କୁହନ୍ତୁ ଆପଣଙ୍କ କଥା ରହିଯାଇଥିଲା ଅଧାରେ।
ହଁ ମୁଁ କହୁଛି କି ଅ ମୁଁ ଦେଖିଛି। ଗୋଟେ ଘରେ ଗୋଟେ କୌଣସି ଅସୁବି ତା ହେଲେ ମନେକର କାହା ସହିତ ପାଟିତୁଣ୍ଡ ହେଲା କି କାହା ସହିତ ଏକ ଗଣ୍ଡଗୋଳ ହେଲା ଯଦି ଘରେ ତ ଆମ ସମସ୍ତେ ଏକାଠି ଥୀବେ ନା ବାକୁ କୁ ଡରିବେ ତାଙ୍କର ସମସ୍ତେ ଭାଇ ଏକାଠି ଅଛନ୍ତି କିଏ ଆସିବେ କିଏ କରିବେ। ଏଇଟା ମୁଁ ଦେଖିଚି ନିଜ ଆଖିରେ ଦେଖିଚି। ହ ତ ଆମେ ଭାଇ ମାନେ ଆମେ ବଡଆପା ବାପା ଦାଦା ଆମେ ଭାଇ ମାନେ ଆଠ ଦଶ ଭାଇ ଆମେ କି ଯୋଉ ଗାଁ ର ଦି ତିନିଟା ଗାଁ ରେ ଆମକୁ କେହି କିଛି କହନ୍ତିନି କାରଣ ସମସ୍ତେ ଡରନ୍ତି ପ୍ରେଷ୍ଟିଜ ବି କରନ୍ତି କି ନାଇଁ ତାଙ୍କ ବାପା ଦାଦା ସବୁ ସମାନ ଏକାଠି ଅଛନ୍ତି। ହଁ ସବୁ ମୀଶିକନା ଅଛନ୍ତି। ହ୍ୟାଲୋ।
ଆଜ୍ଞା ଆଜ୍ଞା କୁହନ୍ତୁ ଶୁଣୁଛି।
ହଁ ହେ ଏଇଟା ମୁଁ ଦେଖିଛି ନିଜେ ଆଖିରେ ଏଇଟା ଭଲ ଲାଗେ ସମସ୍ତେ ସେ ବି ଇଏ କରନ୍ତି।
ଆଚ୍ଛା ଆଚ୍ଛା ଜଏ ଫ୍ୟାମିଲିର ଏଇଟା ହଉଚି ଫାଇଦା।
ପୂରା ର ବହୁତ ଫାସିଲେଟ ଅଛି ବହୁତ ହଁ ଆଜ୍ଞା ବହୁତ ଅଛି କୁନାହାନ୍ତି ମୁଁ ଗୋଟେ ବାହାରୁ ଆସିଲି ଯେବେ ଘର ଛାଡି ବାହାରକୁ ଆସିଲି ଇ ପୋ ମୋ ମାଝେ ଯେତିକି କାନ୍ଦିିନଥିଲେ ମୋ ଖୁଡି ସେତିକି କାନ୍ଦିଲେ କାରଣର ସେ ହଁ ଏମିତି ଆମ ଘ ସେ କିଛି ନଥାଏ ସମସ୍ତେ ସମାନ ସମସ୍ତ ପାଇଁ ଖାଇବାରେ କିଏ କଣ ଖାଇଲା କଣ ନେଲା କାହା ପୁଅ କଣ ଖାଇଲା ସେମିତି କିଛି ନାହିଁ। ଆମକୁ କିଛି କିଛି ଜିନିଷ ଏକାଠି ରହିବା କିଛି ପାଇବାକୁ ହେଲେ ତ କିଛି ଜିନିଷ ତ ହରାଇବାକୁ ପଡିବ ନା ଆମେ ଯଦି ସବୁ କହିବା ନାହିଁ ଆମେ ସବୁବେଳେ ଖୁସିରେ ଚଳିବା ଆଁ ସେଇଟା କେବେ ବି ସମ୍ଭବ ନୁହେଁ ଅନ୍ୟର ଖୁସି ଦେଖିଲେ। ଆମେ ସବୁବେଳେ ଖୁସି ରହୁ ଆମେ ସେଇଟା ଭଲ ଲାଗେ। ଆପଣଙ୍କୁ କଣ ମ୍ୟାମ୍ ଲାଗେ? କଣ?
ହଁ ବହୁତ ଭଲ ଲାଗେ କାରଣ ଯେତେବେଳେ ଯୌଥ ପରିବାରରେ ଜଣଙ୍କର ଦେହ ଖରାପ ହୁଏ ରାତିରେ ମା କେବଳ ମା ମାନେ ପିଲାଟା ପାଖରେ ବସେ ତେଣୁ ଘର କଥା ଅନ୍ୟ ମାନେେ ବୁଝି ଦିଅନ୍ତି ବାପାଙ୍କ ଖାଇବା କଥା ହଉ କି ନିଜ ଭାଇ ଭଉଣୀଙ୍କ କଥା ଆଉ ସେ ଅନ୍ୟ ଖୁଡ଼ି ହୁଅନ୍ତୁ। କି ଜେଜେମା ହୁଅନ୍ତୁ ପୂଜି ଯେମତି କିନ୍ତୁ ଏକକ ପରିବାରେ ସେ ସବୁ ହୁଏନି। ଦେ ଗୋ ଜଣଙ୍କର ଦେହ ଖରାପ ହଉଛି ମାନେ ଅନ୍ୟ ଜଣେ ନିହାତି ସେ ଅ ପାଖରେ ଥିବା ଦରକାର କିନ୍ତୁ ଏକକ ପରିବାରେରେ ମିଳେନି। ସେଇଟା ଆମକୁ ତେଣୁ ଅ କହୁଛି ଆପଣଙ୍କୁ ଆମେ ଚାକର ରଖିବାକୁ ପଡନ୍ତି। ପୁଅ ମାନେ ବାପାଙ୍କୁ ଖାଇବାକୁ ଦେବା ପାଇଁ ରୋଷେଇ କରିବା ପାଇଁ ଅ ମାନେ ଅନ୍ୟ ଜଣେ ରଖିବାକୁ ପଡନ୍ତି କି ଯୋଉ ମାନଙ୍କର ଏକକ ପରିବାରରେ କିଛି ରୋଷେଇ କରାଯାଏନି କୌଣସି ଅସୁବିଧା ପରିସ୍ଥିତିରେ ପଡି ରୋଷେଇ କରାଯାଏନି ଅ ତେଣୁ ଆମେ ବାହାରୁ ମଗେଇବାକୁ ଆମକୁ ପଡେ କିି ଆମକୁ ସେଇ ଇନଷ୍ଟାଣ୍ଟ କିଛି ଗୋଟେ ରୋଷେଇ କରିବାକୁ ଆମେ ବାଧ୍ୟ କିନ୍ତୁ ଆପଣ ଦେଖିଥିବେ ଯୌଥ ପରିବାର ଯଦି ବାପାଙ୍କ ଘରେ ରୋଷେଇ ହେଇନି ତେବେ ଖୁଡିଙ୍କ ଘରେ ଯଦି ଅଲଗା ଅଲଗା ରୋଷେଇ କଥା ମୁଁ କହୁଛି ଯଦି ଖୁଡି ଅଲଗା କରିଥାନ୍ତି ମା ଅଲଗା କରିଥାନ୍ତି କି ଯଦି ମା ଏମିତି ସବୁ ଅଲଗା ଅଲଗା କରିଥାନ୍ତି ତାହେଲେ ଆମେ ଖୁଡିଙ୍କୁ ପଚାରି ଦଉ ଖୁଣି କଣ ରୋଷେଇ କରୁଛୁ ଟିକେ ଟେ ଖାଇବା ଲାଗି ତେଣୁ ତାଙ୍କଠୁ ଯୋଉ ଭାତରେ ଲଗେଇ ଖାଇବା ଲାଗି ଆମେ ତା କିଛି ତରକାରୀ ଭଜା ତାଙ୍କଠୁ ଆଣି ଆସୁ। ସେତେବେଳେ ସାଙ୍ଗେ ସାଙ୍ଗେ ଆମକୁ ରୋଷେଇ କରିବା ନଥାଏ। କିନ୍ତୁ
ରୋଷେଇ କରିବାକୁ ନଥାଏ ସେଇଟା ହୁଏନିଁ ହଁ ସେଇଟା। କଥା ଏ ଗୋଟେ ପ୍ରୋବ୍ଲେମ ନା କି ଗୋଟେ ପଢି ଟିକେ ହୁଏ ନା।
ଆଜ୍ଞା ଆଜ୍ଞା ସେଟା ଆପଣ ଯେମତି ଆପଣ ଯେମିତି କହିଲେ ଆପଣ ଯେମିତି କହିଲେ ଗୋଟେ ସୁବିଧା କୁ ପାଇବାକୁ ହେଲେ ଅନେକ ପ୍ରକାର ସୁୁବିଧା ସହିବାକୁ ପଡିବ ତେଣୁ ଆମେ ଯେତେବେଳେ ଅ ବହୁତ ବଡ ବଡ ମାନେ ଆମ ଜେଜେ ବାପା ଜେଜେ ମା ମାନଙ୍କର ଭଲ ପାଇବା ପାଉଛି। ତେଣୁ ଏସବୁ ଜିନିଷକୁ ତ ଟିକେ ଆଡେଇବାକୁ ପଡିବ। ସେମାନେ ହୁଏତ ଯଦି ପାଠ ପଢିବାର ଆମର ସେମିତି ଠୋସ ଇଚ୍ଛା ଥିବ ତାହେଲେ ଆମେ ଚାହିଁଲେ ସେମାନେ ଶୋଇ ଫାଇବା ପରେ ବି ପାଠ ପଢି ପାରିବା ଆରାମରେ
କି ନାହିଁ।
ନିଶ୍ଚୟ ଅ ତାପରେ ହ୍ୟାଲୋ
ହଁ
ହ୍ୟାଲୋ ଯୌଥ ପରିବାରରେ ଯେମିତି ମୁଁ କହିବି ସବୁଠୁ ଗୋଟେ ବଡ ଜିନିଷ ହଉଛି ଆଜ୍ଞା ଯୌଥ ପରିବାରରେ ସବୁଠୁ ଗୋଟେ ବଡ ଜିନିଷ ହଉଛି ଅ ପିଲାମାନେ ସେଠୁ ସଂସ୍କାର ଶିଖନ୍ତି।
ଆରାମରେ ପଢି ହବ ଜିଲ୍ଲା ରେ ରହୁଛନ୍ତି। ଆଗରୁ ରହୁଥିଲେ କିନ୍ତୁ ଏଉଣରୁ ରହିପାରୁନାହାନ୍ତି ଏକା ରହିପାରୁନାହାନ୍ତି ହ
ଆ ମୋ ଭସଏସ ଟା ଆପଣଙ୍କୁ ଶୁଭୁଛି ତ? ହଲୋ ହଲୋ ହ୍ୟାଲୋ ହଲୋ। ହ୍ୟାଲୋ।
ହଁ ସେଇଟା ସଂସ୍କାର।
ଆପଣଙ୍କ ନେଟୱାର୍କ।
କରାଯାଏ ଦିନମାନ ବୁଝେଇବ ଏ ମୁଁ ତ ଠିକ ଅଛି।
ଆପଣଙ୍କ ମାନେ ମୁଁ ଆପଣଙ୍କୁ ମୁଁ ଆପଣଙ୍କୁ କହି ଚାଲି ହେଲେ ଆପଣ ଆପଣ ହି ମତେ କହିଚାଲିଛନ୍ତି। ଅର୍ଥାତ ଆପଣଙ୍କ ବୟସ ଟା ମୋ ପାଖରେ ପହଞ୍ଚୁନି ମୋ ବୟସ ଟା ଆପଣଙ୍କ ପାଖରେ ପହଞ୍ଚୁନି।
ହଁ ନାଇଁ ଶୁଭୁଜ କିନ୍ତୁ ଡେରିରେ ଶଭୁ ଏବେ ଏବେ ଠିକ ଶୁଭୁଛ ହଁ ହଁ ଏବେ ଶୁଭୁଛି ଆ୍ଞା
ମୁଁ ଯେମତି କହୁଥିଲି ଅ ଯୌଥ ପରିବାରରେ ଆମେ ସଂସ୍କାର ଶିଖୁ ବଡ ମାନଙ୍କ ଠାରୁ ସଂସ୍କାର ଶିଖୁ କିଭଳି ଭାବେ ଅ ଘରକୁ ଜଣେ କୁଣିଆ ଆସିଲେ ତାଙ୍କୁ ନମସ୍କାର ତାମାନେ ନୁହଁ ଏକକ ପରିବାରରେ ସେମାନେ ସବୁ ଶିଖନ୍ତିନି କିନ୍ତୁ ଏକକ ପରିବାରରେ ପିଲାମାନଙ୍କୁ ଶିଖିବା ପାଇଁ। ପ୍ୟାରେଣ୍ଟସ୍ଙ୍କ ପାଖରେ ସମୟ ନଥାଏ କିନ୍ତୁ ଯୌଥ ପରିବାରରେ ଯେହେତୁ ସମସ୍ତେ ବଡ ଏକକ ପରିବାରରେ କଣ ବାପା ମା ସେଇ ଅଳ୍ପ କିଛି ଅନୁଭୂତି ତାଙ୍କ ବା ଅନୁଭବ କରିଥିବେ ତାଙ୍କର ଜୀବନ ଟାକୁ ତାଙ୍କର ବୟସ ଟାକୁ କିନ୍ତୁ ଯୌଥ ପରିବାରରେ ଜେଜେ ବାପା ଯେମା ସମସ୍ତେ ସେଠି ଥିବ ନା ସେ ତାଙ୍କ ବୟସରେ ଯାହା ସବୁ କରିବେ ସେମାନେ ଯଦି ଝିଅଟା ଥିବ ଝିଅଟା କେମିତି ଶଣ୍ଠଣା ଶିଖିବା ଦରକାର ଝିଅଟା କେମିତି ଅ ବଡ ମାନଙ୍କ ଆଗରେ ମୁଣ୍ଡ ନୁଆବା ଦରକାର ଝିଅଟା କେମିତି ଘରେ ଶୋଇବା ଦରକାର କେମିତି ରାସ୍ତାରେ ଚାଲିବା ଦରକାର ଯେେମା ଶିଖାନ୍ତି ସେଇଟା। ପଡ଼ି- କିଭଳି ଭାବେ ଝିଅ ମାନଙ୍କୁ ସମ୍ମାନ ଦେବା ଦରକାର ଆ ପୁଡେ କିଭଳି ଭାବେ ରୋଜଗାର କ୍ଷମ ଦରକାର ବୟସ୍ ହେଇଗଲେ କିଭଳି ଭାବେ ରୋଜଗାର କରିକି ବାପାଙ୍କ ଦାଦାଙ୍କ ସାଙ୍ଗେ କାନ୍ଧ ମିଲେଇବା ଦରକାର ଯେଯା ଥାନ୍ତି ତାକୁ ସେଇଟା ଯୌଥ ପରିବାରରେ କିନ୍ତୁ ଏକକ ପରିବାରରେ ସେଇଟା ନଥାଏ।
ଯେତେବେଳେ ଘରେ ପରେ କୌଣସି ଫଙ୍କସନ ହୁଏ କାହାର ବାହାଘର ହେଲା କି ପୂଜା ପର୍ବ ହେଲା ସେତେବେଳେ ଆମକୁତେ ଜଣା ପଡେ ନା କି କଣ ସମସ୍ତ ସେ ଯୋ ଜିନିଷଟା ଅ ସମସ୍ତ ସମସ୍ତଙ୍କ ଭାଗରେ ବାଣ୍ଟି ଦିଆଯାଏ। ତ ଜଣା ପଡେ ନା ଆମକୁ ଅଧିକା ପରିଶ୍ରମ ହୁଏ ନା କି ହଁ ଏଇ କାମଟା ର ରହିଗଲା ସେ କାମର
ନିହାତି ନିହାତି ଯୌଥ ପରିବାରରେ କାମ ଅନୁଯାୟୀ କାମ ଅନୁଯାୟୀ ଯେହେତୁ ସଦସ୍ୟ ଥାନ୍ତି କୁହନ୍ତୁ କୁହନ୍ତୁ।
ଗୋଟେ ଆର୍ଥିକ ଅସୁବିଧା ହେଲା ତ ଯାହାକୁ ବି କହିଲେ ସିଏ କହିଦିଅନ୍ତି ହଁ ମୋ ଭାଇ ମୋ ଦାଦା ମିଶିକିନା ଅଛନ୍ତି ସମସ୍ତେ ପଇସା ଦେବେ ଆର୍ଥିକର କୌଣସି ବି ଚିନ୍ତା ଲାଗେ ନା ଯଦି ସମସ୍ତେ ମିଶିକିନା ରହିଥିବା ଯଦି ଆମେ ଏକକ ରହିଥିବା ଅ ଜଣା ପଡେ କି ସେଇଟା ନାହିଁ ତାକୁ ମାଗିଲେ ସେ ଦବ କି ନାହିଁ ସିଏ ତ ଅଲଗା ହେଇଯାଇଛି ସିଏ ଏମିତି ଦବ ନଦବ।
ହୁଁ ହୁଁ ଲୋକଙ୍କର ଗୋଟେ ଭରସା ଯେତେବେଳେ ସମସ୍ତେ ବାପା ଦାଦା ଜେଜେବାପା ବଡବାପା ସମସ୍ତେ ମିଶିକି ଗୋଟେଠି ଥାଆନ୍ତି ତେଣୁ ଲୋକଙ୍କୁ ଭରସା ପାଏ ବାପା ନହେଲେ ବି ଦଦା ସୁଝିଦବ ଦଦା ନହଲେ ବି ବଡା ବାପା ସୁଝିଦେବେ। କିନ୍ତୁ ଯେତେବେଳେ ସେଇଟା ଗୋଟ ସିଙ୍ଗିଲ ଫ୍ୟାମିଲି କଥା ଆମେ କହିବା ସିଙ୍ଗିଲ ଫ୍ୟାମିଲି ଭରସା କାହା ଉପରେ କରିବା ଲୋକ ଯଦି ତିନି ଜଣ ଥିବେ। ଠିକ କଥା ଯୋଉଟା ଆପଣ କହିଲେ।
ଆଉ ଗୋଟେ କଥା ଦେଖନ୍ତୁ ଆମେ ଯେତେବେଳେ ପାଞ୍ଚ ସାତ ଭାଇ ହଉଛେ। କୌଣସି କୌଣସି କାମରେ କିଏ ଲିପ୍ତ ଥିବ ନା କିଏ ବ୍ୟାଙ୍କରେ ଚାକିରି କରୁଛି କିଏ ଟିଚର ଅଛି କିଏ କୌଣସି ଇଏରେ ଅଛି ବହୁତ ବିଭିନ୍ନ ଲୋକ ବିଭିନ୍ନ ଟାଇପର ଜବ କରିଥାନ୍ତି କଣ କିଏ ବିଜନେସ କରୁଛି। ବି ସେଥିରେ ବହୁତ ସୁବିଧା ମିଳି ଥାଏ ମନେକର ମୋ ଭାଇ ଗୋଟେ ବେପାର ବିଜନେସ କରୁଛି ମୁଁ ତାକୁ କହିବି ନାଇଁ ମତେ ଇନ୍ସୁରାସ ଦେ ସିଏ ମତେ କିଛି ପ୍ରଫିଟରେ ବି ବିନା ଇଏରେ ବି ଦେଇଦବ ନା କଣ?
ଆମେ ଯୌଥ ପରିବାର କଥା କହିଲେ ଯଦି ଯୌ ଥ ପରିବାରର ଦଶ। ଗୁଣ ଧରିବା ସୁଗୁଣ ଦୁର୍ଗୁଣ ବି ସେ କିି ତେବେ ଅ ସୁଗୁଣ ତ ଆଠଟା ମାନେ ଭଲ ଗୁଣ ତାର ଆଠଟା ହବ ଖରାପ ଗୁଣ ଦିଟା ହବ ଯେତେବେଳେ ଆମ ପାଖରେ ଭଲ ଗୁଣ ଦିଟା ମିଳୁଛି ଅ ଖରାପ ଗୁଣ ଗୁଡାକ ଆମେ କାହା କେମିତି ଦେଖିବା କାହିଁକି ଦେଖିବା ଆପଣ ଯେମିତି କହିଲେ ଯୌଥ ପରିବାରରେ ଆମକୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ମିଳେ ଯୌଥ ପରିବାର। ଆମକୁ ସମସ୍ତଙ୍କର ସାହାର ସହାଯ୍ୟ ମିଳେ ଆ ଯୌଥ ପରିବାର। ରେ ଆମକୁ ଆର୍ଥିକ ସହାୟତା ମିଳେ ଯୌଥ ପରିବାରରେ ଆମକୁ ଭଲ। ପାଇବା ମିଳେ। ଯୌଥ ପରିବାରରେ ଥିଲେ ଆମକୁ ଭ କୌଣସି ଜିନିଷକୁ ଭ ଚିନ୍ତା କରିବାକୁ ପଡେନି ଯେ ବାହାରକୁ ଗଲେ ମୋର ଏଇ ଅସୁବିଧା ହବ ବାହାରକୁ ଯାଇଛୁ। କୌଣସି ପ୍ରକାର ଅସୁବିଧା ହେଲା ବା। ବା ଘରେ ଅନୁପସ୍ଥିତ ଅଛନ୍ତି। ଆଜ୍ଞା ଆଜ୍ଞା।
ହଁ ମୁଁ କହିଲି କି ଆଉ ଗୋଟେ ପ୍ରୋବ୍ଲେମ ଆମ ସେ ଯୋଉ ମ୍ୟାମ କହିଲେ କି ଯୋଉ ବାସନ ମାଜିବାକୁ ପଡେ ଆମକୁ। ତ କାମ ଟା ବି ଆମକୁ ସେ ହିସାବରେ ଡିଭାଇଡ। ସେଇ ଜା ନାଇ।
ସଦସ୍ୟ ସଦସ୍ୟ ଅନୁଯାୟୀ। କାମ ବଣ୍ଟା ଦେଇ ବଣ୍ଟା ଯାଏ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହ୍ଯାଲୋ ହଁ।
ହ୍ୟାଲୋ ହ୍ୟାଲୋ ହ୍ୟାଲୋ। ସତୀଶ ସାର୍ ହ୍ୟାଲୋ ଆପଣଙ୍କ ଭଏସ୍ ଟା ମଝିରେ ମଝିରେ। ତ ମଝିରେ ମଝିରେ କଟି ଯାଉଛି।
ହଉଛି ଭୁଲ ଅଛି। କଟିଯାଉଛି ବୋଧେ ଏ ଆପ୍ ହଁ।
ହଁ କୁହନ୍ତୁ କୁହନ୍ତୁ। ହ୍ୟାଲୋ, କୁହନ୍ତୁ। ହ୍ୟାଲୋ, ହ୍ୟାଲୋ ସାର୍। ହ୍ୟାଲୋ ସାର୍। ସାର୍ ଟାଇମ ହେଇଗଲାଣି।